ହ୍ୟାଲୋ
ଏମିତି କିଏ କଲ୍ କରେବେ?
ଏମିତି କିଏ କଲ୍ କରିବ ମାନେ?
ମାନେ ମୁଁ ଓକେ କହିଥିଲି ଯେ ତା ତୁ ସେତେବେଳେ ରିପ୍ଲାଏ ଦେଇନଥିଲୁ। ନା ତୁ ଆଉ ଥରେ ରିପ୍ଲାଏ ଦେଇଥାନ୍ତୁ। ମୁଁ ସେଦିନ ଫୁଲ୍ ସାଉଣ୍ଡ ଗୀତ ଲଗେଇଛି। ସୁକରେ ଆଇ ଆଇ ଫ ଗୀତ ବାଜିଲା ଆମର।
ଓଃ ମୁଁ ଏମିତି ନ ଜଣେଇକି ବେଳେ ବେଳେ ଆବିର୍ଭାବ ବ ହେଇଯାଏ।
ହଁ ହଁ କଟେଇ ଯାଇଥାନ୍ତା। ତାପରେ ଆବିର୍ଭାବରୁ
ପାଟି କରନି। ତ ଆଉ ଆପଣ କଣ କରୁଥିଲେ କୁହନ୍ତୁ?
ଏବେ ମୁଁ ଫିଲ୍ହାଲ ତ ପ୍ରସନ ପାଇଁ ଦିଟା ଜିନିଷ ଅଡର କରିଛି ଫ୍ଲିପକାର୍ଟ ରୁ। ସେ ତା ଘରେ ଅଡର୍ କରିପାରୁନି। କାହିଁକି ନା ତା ବାପା ତାକୁୁ ସୋଧୁଛି ସେଥିପାଇଁ ମତେ ମତେ ଅର୍ଡର କରିବାକୁ କହିଥିଲା। ମୁଁ କରି ତ ଦେଇଛି, ପଇସା କେତବେଳେ ଦବ ଭାବୁଛି?
କଣ ଏମିତି ଜିନିଷ କି ସେ ତା ଘରେ ଅର୍ଡର କରିପାରୁନି?
ଆରେ ମାନେ ସିଏ ଯାହା ବିି ହଉ ତା ଘରେ ଅର୍ଡର କହିପାରୁନି। ଆଉ
ଆଚ୍ଛା ଆଚ୍ଛା। ମୋତେ କହିଲା ଏମିତି କୋଉ ଜିନିଷ କି ତା ଆଗରେ ଅର୍ଡ଼ର କରିପାରୁନି ବୋଲି ତୋତେ କହିଛି?
ଆରେ ୟାର ବ୍ଲୁଟୁଥ ର ଗୋଟେ ଇଏଟା
ଓହୋ ଏମିତି କଥା ତାହେଲେ?
ହୁଁ। ମତେ ଫରକ ପଡୁନି। କାହିଁକି କହିଲୁ ଯଦି ବି ସିଏ ନ ନେଲା ଇନ୍ କେସ୍?
ହୁଁ।
ମୋର କ ଫ୍ଲିପକାର୍ଟ ବ ସେମିତି ମୋ ଉପରେ ଭରସା ରଖିନାହାନ୍ତି ମୁଁ ନେବି ବୋଲି?
ଭେରି ଗୁଡ଼୍।
ହ
ମୁଁ ସକାଳୁ କଥା ହେଇ ଖାଲି କଥା ହିଁ ହଉଛି। ମାନେ ଶୋଇ ଶୋଇ ଅଧା ଦିନ ପଳେଇଲାଣି।
ଅଧା ଦିନ ଯାଇନି। ଆହୁରି ମାତ୍ର କୋଡିଏଟା କଲ ମୋ ସହିତ କଥା ହେଇଯା ହେଇଯିବ ଅଧା ଦିନ। କୋଡିଏଟା ନୁହଁ ଚବିଶ ଟା ଚବିଶ ଚବିଶ କୁ ଛ ରେ ହରିଲେ ଚାରି ଚାରି ଘଣ୍ଟା ମାତ୍ର।
ହଁ ମୁଁ ଚାରି ଘଣ୍ଟା ଗପୁଥିବି। ମୁଁ ମଣିଷ କି କଣ?
ମୁଁ ଯଦି ଗପି ପାରିବି ତୁ କାହିଁ ଗପି ପାରିବୁନି?
ମୁଁ ଗପି ପାରିବିନି। ମୋ ମୁଣ୍ଡ ବିନ୍ଧିବ।
କଣ କହୁଛୁ କଲ ସେଣ୍ଟରରେ ତତେ ଲଗେଇଦେବି ମାସ ଓ ମାସକୁ ଚଉଦ ହଜାର ଟଙ୍କା ମିଳିବ ଗପିବୁ ଦିନକୁ ଆଠ ଘଣ୍ଟା
ଏ୍ ଥାଉ ମୁଁ ପାଗଳ ହେଇଜି ନା ଗପି ଦେବି କିଛି ନାହିଁ ମୁଁ ସ୍ନେହା ସହିତ ଦିନକୁ ଆଠ ଦଶ ଘଣ୍ଟା ଗପି ଦେଉଛି
ନା ନା ତା ଦେହରେ ଗପିବାର ନାଇଁ ତା ଦେହରେ ତତେ କହିବାର ଅଛି ଖାଲି ସମସ୍ତେ ମିଛ କହିବାର ଅଛି ଜିଓ ର ନେଟୱାର୍କ ଯାର ଭଲ ଚାଲିବନି ସିଏ ତତେ କଲ୍ କରିବେ ତୁ କହିବୁ କି ହଁ ଆମର ଏଇଠି କାମ ଚାଲିଛି ବର୍ଷା ହଉଛି ଇଏ ହଉଛି ଆପଣ ବୁଝନ୍ତୁ ଆମେ ଆମ କରିଦବୁ ତାଙ୍କୁ କିଛି ବି ତ ସୋଧିବାର ନାହିଁ ସୋଧୀବୁ ଯେତେ ସେତେ ତୋର ମାଇନସ ହବ
ଭେରୀଗୁଡ଼ ଥାଉ ଦରକାର ନାହିଁ
ହୁଁ ଗୁଡ଼ଗାର୍ଲ୍, ୟୁ ହାବ ବ୍ରେନ ଶୁଭା ଯାଉନି
ମନା କଲିଟି
କଣ
ମୁଁ କହିଲି ଆପଣ ଇଂରାଜୀ ବ୍ୟବହାର କରୁଛନ୍ତି ମୁଁ ଆପଣଙ୍କୁ ମନା କରିଥିଲି ଟି
ଓହୋ ଆପଣଙ୍କ ପାଖରେ ବୁଦ୍ଧି ଅଛି ସେଇଟା ବି ଆପଣଙ୍କର ଆଣ୍ଠୁରେ
ଆପଣଙ୍କର ଅଛି ମୁଁ କରିବିନି ଛାଡ଼ନ୍ତୁ ଆପଣଙ୍କର ନାଇଁ
ଆଇ କ୍ୟାନ୍ଟ ସୋଧିପାରିବନ
ଆପଣ କିଛି ବି ଗୋଟେ ଗପୁଛନ୍ତି ପୁଣି ଇଚ୍ଛା ହଉଛି ଆପଣଙ୍କ ରୁମକୁ ଯାଇକି ଢୋ ଢ଼ୋ ଵଜେଇକି ଆସିଵା ପାଇଁକି